ହାଲୋ।
ହାଲୋ ଏଇଠି ବସିଥିଲି ଆଉ ତୁ?
ମୁଁ ବି ଏଇଠି ବସିଥିଲି ଖାଇ ସାରିଲୁଣି? ମୁଁ ବି ଖାଇ ସାରିଲିଣି କଣ କରୁଛୁ?
ଏଇଠି ବସିଥିଲି ଆଉ ପଢୁ ଥି ପଢ଼ିବା ପାଇଁ ବହି ଖୋଲୁଥିଲି ଆଉ। କ ରୋଷେଇ ଏ ଡାଲି ଭାତ ଭଜା ତରକାରୀ ଆଉ।
ସେମ୍ ସେମ୍ ଆଉ ତୁ କରୁଛୁ ନା ନାଇଁ ରୋଷେଇ ନା ଖୁଡ଼ି କରୁଛନ୍ତି?
ନା ମା କରୁଥିଲା ମ।
ତୁ କରୁନୁ ହୁଁ ମୋର ବି ମା କରିଥିଲା।
ଅ ହ।
ଆଉ କହ ଯିବି କୋଉଦିିନ ଆଉ। କଁ କହିଲୁ?
ଏଗ୍ଜାମ କେବେ ଅଛି?
ଆମର ଅଛି ତେରରେ ଅଛି ପନ୍ଦରରେ ଅଛି ଆଉ।
ଆ କାଲି କୋଉ ପେପର ଅଛି?
କାଲି ହେରା ନା ଜାଣିନୁ ପେପର ନା ଖାଲି ଯିବା କଥା ଏଗ୍ଜାମ ଦେଇକି ଆସିବା କଥା।
ହଁ ଭଲ ହଉଛି ଏଗ୍ଜାମ?
ହଁ ଭଲ ହଉଛି ଆଉ। ମୋର ଷ୍ଟାର୍ଟିଂ ହେଇଗଲାଣି ଜୁନ ପାଞ୍ଚ ରୁ।
ଅହ।
ନୟା କୋଉଠି ନୟାଗଡ଼ କଲେଜରେ ନା?
ହଁ ନୟାଗଡ଼ କଲେଜ ସେଠୁ ଆସିଲା ପରେ ପୁଣି ଆଉଥରେ ଯିବୁ ସେଆଡ଼େ ବି ଡି।
ଚାଲିବ ମାସ ଟା ଯାକ ଆଉ।
ହଁ ଆଉ ରଜ ତାହଲେ ସେଲିବ୍ରେସନ କରିପାରିବୁନି।
କଣ ରଜ ସେଲିବ୍ରେସନ ଆଗରୁ କରୁଥିଲି ଯେଏଁତି ଏବେ ଆଉ କ ସେମିତି କରିହବ କି?
ଏ ହଁ।
ଆଉ ଆସିବେ ଆଉ ଯୋଉ ପନ୍ଦର ଏଗ୍ଜାମ ହବ ସେଇଦିନ ଆସିବେ।
ଅହ ଆଜି ଉପରବେଳା ରୋଷେଇ କଣ କରିବୁ ହୁଁ।
ସେମିତି କିଛି ଭାବିନୁ ଆଉ କଣ ଗୋଟେ କରିବୁ ଆଉ।
ଆଚ୍ଛା ଆଚ୍ଛା।
ମୁଁ ତ କାଲି ଫାଷ୍ଟ ଟାଇମ୍ ନା ମ ଏମତି ସରିନି।
ଆଚ୍ଛା ଆଚ୍ଛା।
ଆଉ।
ହଁ ଅଛନ୍ତି ସମସ୍ତେ ଆଉ। ତମ ଘରେ ସବୁ କଣ କରୁଛନ୍ତି ହଁ।
ଅଛନ୍ତି ଆଉ କଣ କରିବେ ଗରମ କେମିତି ହଉଛି।
ଗରମରେ ପ୍ରବଳ ତମପଟେ।
ଆଁ ଏବେ ବି ସେ ସେ ମୁ ଯୋଉ ପାର୍କ କଡ ମଝିରେ ମଝିରେ ତ କରୁଛି ଛାଡ।
ସେୟା ବା କେତେ ଗରମ ଭାଇ ଝାଳ ଫାଳ ବାହାରି ପଡୁଛି ତା
ଝାଳ ଏଇଥିରେ ରଜ ସେଲିବ୍ରେସନ କରିବୁ କଣ ନୂଆ ଡ୍ରେସ ପିନ୍ଧିକି। କଣ ରଜ ସେଲିବ୍ରେସନ କରାହେବ।
ନାଇଁ ଆଗ ଭଳିଆ ବି ଆଉ ରଜ ସେଲିବ୍ରେସନ ବି କେହି କରୁନାହାନ୍ତି।
କୋଉଠି କିଏ କିଏ କରୁଚିମ ମୋବାଇଲ ଧରିକି ଫ ଫଟୋ ଗୋଟେ ଉଠେଇ ଦେଇକି ଛାଡିଦେଲେ ଗଲା ସେତିକିରେ ରଜ ସେଲିବ୍ରେସନ ହେଇଗଲା। ଆଉ ଆଗରୁ ଯୋଉ ଟାଇପର
ଯିଏ ଯାହା ଘରେ କେତେବେଳେ ରଜ ସେଲିବ୍ରେସନ କରିବେ ଆଗ ଭଳିଆ ଆଉ ନାହିଁ ହେନ୍ତୀ।
ହଁ ବା।
ଆଗରୁ ରଜରେ ଯଉ ଭଳିଆ ଗଛରେ ଦୋଳି କରି ଏଇ ଗାମରୁ ସେ ସେଇ ଗାଁ ମୁଣ୍ଡ ସମସ୍ତେ ଯାଆନ୍ତି।
ଆମ ଆମ୍ବଗଛରେ କେତେଟା ଦୋଳି ହଉଥିଲା ତିନିଟା ଦୋଳି ବନ୍ଧା ହଉଥିଲା। ଏ ଗୋଟେ ଦୋଳି। ଏବେ ଗୋଟେ ଦୋଳି ବି ବନ୍ଧା ହଉନି।
ହଁ ପିଲା ବି ଗାଁରେ କେହି ଆଉ ନାହା ସମସ୍ତେ। ସେ ସହର ମୁହାଁ ହେଇଯାଉଛନ୍ତି।
ଏବେ ସବୁ କଣ କି ମାନେ ଗାଁରୁ ସବୁ ସହରକୁ ଟ୍ରାନ୍ସଫର ହେଇଗଲାଣି। ଓଲ୍ଡ ଫେସନ ଗୁଡା।
ହଁ ଆଉ କେହି ଗାଁ ଗହଳିର ସବୁ ପର୍ବପର୍ବାଣି କେହି ମାନିବାକୁ
ହୁଁ ଆଉ କଣ।
କେହି ବି ସେମିତି ସେଲିବ୍ରେସନ ପାଳନ ହିଁ କରୁନାହାନ୍ତି କେହି।
ଆଉ କୋଉଠି ସେଲିବ୍ରେସନ ସେମିତି କିଛି ନାହିଁ।
ସେ ଆଗରୁ ଆମ୍ବ ତୋଟାରେ କେତେ ଦୋଳି ଫୋଳି ଆମ୍ବ ପାଇଁ ଖେଁ ଏବେ କେହି ଏମିତି ଆମ୍ ଆମ୍ବ ପେଇ କେ ଆଉଚନ୍ତି ନାହାନ୍ତି କି କିଛି ନାହିଁ। କି ପିଲାମାନେ ହେମ୍ ତି ଦାଣ୍ଡରେ କି କୋଉଠୀ ଖେଳିବାର ବି ନାଇଁ।
ଏବେ ସବୁ ଘର ଭିତରେ ରହିକି ଫୋନ ଭିତରେ ସବୁ ସମସ୍ତଙ୍କର ମାଇଣ୍ଡ ସେ ସେ ହିଁ ଘାଣ୍ଟି ହେଲାଣି।
ସେୟା।
ଆଉ ତମର କଣ ଏବେ ଏନେ ଏଟ ଏକ୍ଜାମ କେବେ ଅଛି।
ଏନେଟ୍ ଏକ୍ଜାମ ଯାଇକି ତେଇଶ ଚବିଶ ତାରିଖରେ ଜୁନ ଚବିଶ। କୋଉଠି ପଡିବ କେଜାଣି ସେଣ୍ଟର୍ ନା ସେଠି ପକେଇନି ନା।
ସିଟି ପକା ନୁଆ ପକେଇବ ଯଦି ବି ଡି ତ ପକେଇବ ବି ଡି ପକେଇଲେ କଣ କି ବୋଥକୁ ଦରକାର ହବ। ସିଟି ପ୍ଲସ ବିଡି ବିଡିରେ କରିବ ଯଦି ସିଟି ପ୍ଲସ ବି ଡି ଦିଟା ଯାକ ଦରକାର। କିନ୍ତୁ ଖାଲି ଯଦି ସିଟି କର ସେ କେବଳ ସିଟିରେ ହିଁ ରହିବ।
ସିଟି କଲେଜ ଆମର କେବଳ ଏଇଠି ଗୋଟେ ବୋଧେ ସୁନା ଖେଳାରେ ହିଁ ଅଛି ନା।
ହୁଁ କାଇଁମ ଆଉ ନାହିଁ ତ ଆମ୍ ନୟାଗଡରେ ଯାଉନି କି ସୁନାଖେଳାଟା।
ଫୁଲବାଣୀରେ ହିଁ କେବଳ ଗୋଟେ ବିଡ୍ କଲେଜ? ଆଉ ନୟାଗଡରେ କିଛି ନାଇଁ ଗଲା ସେ
ନୟାଗଡ଼ରେ ତ ନାହିଁ ସିଟି ନାହିଁ କି ବିଡ୍ ନାହିଁ।
ହଁ ତାପରେ ଆମର ସେପଟେ କଣ କହିଲୁ ଗୋଟେ ଗୋଟେ ଅଟୋନମସ ଗୁଡାକରେ ବି ରହିଯାଉଛି ଡିଷ୍ଟାନ୍ସ ବିଡ୍ ମାନେ ଯୋଉ ସେଲ୍ଫଫାଇନାନ୍ସ ବିଡି।
ହଁ ସେଲ୍ ଫାଇନାନ୍ସ ଗୁଡାକରେ ବି ହେ ପ୍ରାଇଭେଟ ଯାହା କରିବ ସେଲ୍ ଫାଇନାନ୍ସ କରିବ ଏକା। ଏଇଟାରେ ଅଧିକ ପଇସା ଏଇଟାରେ ଯାହା ପଇସା ଦବ ସେଇଥିରେ ବି ପଇସା ଦେଇକି କମ ବି ଡିଷ୍ଟାନ୍ସ ରେ କରିବ ଖାଲି ଅନଲାଇନ କ୍ଲାସ କରିକି କଣ ପାଇଁ କରିବନି?
ସେୟା।
ସେଟା ରେଗୁଲାର କ୍ଲାସ କରିବାକୁ ପଡିବ ଏଇଟା କଣ ରେଗୁଲାର ଦରକାର କି?
ହଁ। ବିରକ୍ତିଆ ଲାଗୁଚି ପୁରା ସେତିକାବେଳୁ। ଏତେ ଦୂରକୁ ଯାଇକି ପଢିବା ଟା
ହୁଁ ଯାଇକି ପୁଣି ରହିବ ସେଇ ସେଇ ହଷ୍ଟେଲ ଖର୍ଚ୍ଚ ଖାଇବା ଖର୍ଚ୍ଚ ସବୁ ହେଲାସୁକୁ ସେମ ହେଇଯାଉନି କି? କି ସେ ଦି ଲକ୍ଷ ପ୍ଲସ ହେଇଯିବ ବି।
ସେ ସେଲ ଫାଇନାନ୍ସରୁ ବି ତ ସେହିଭଳିଆ ଆନ୍ଧ୍ରାବିଡି ଯେମିତି ସେଲ୍ ଫାଇନାନ୍ସ ଟା ବି ହେତିକି ଖର୍ଚ୍ଚ।
ସେଇ କଥା କହୁଛି ସେଲ୍ ଫାଇନାନ୍ସ ସେ ନବେ ନବେ ନେବେ।
ହଁ।
ଏକା ଖର୍ଚ୍ଚ ମ ସବୁଠି।
ତମର ହେଇଥିରେ କେତେ ଆନ୍ଧ୍ରାରେ କେତେ ମାର୍କ ହେଲେ ଆଡମିସନ ନଉଛନ୍ତି?
ଲକ୍ଷେ ପଚିଶ୍।
ଦି ବର୍ଷକୁ ଲକ୍ଷେ ପଚିଶି?
ହଁ ଏବେ ସେ ଯିବା ଆସିବା ଦଶ୍ ଦଶ୍ ହେଲା ଦଶ ବାର ହେଲା ସବୁ ହେଇଯାଉନି କି ଦି ଲକ୍ଷ। ତାପରେ ସାର୍ଟିଫିକେଟ ପାଇଁ ସବୁଥିପାଇଁ ନେଲାସୁକୁ ହେଇଯାଉଛି ଦି ଲକ୍ଷ। ଦି ଲକ୍ଷ ପ୍ଲସ ହବ ପଛେ କମିବନି। ସେମିତି ହେଇଯାଉଛି ଆଉ।
ହ ବହୁ ତାହେଲେ ସେ ତା ତାହେଲେ ଏମିତି ଗମେଣ୍ଟ ହିଁ ଗଭର୍ଣ୍ଣମେଣ୍ଟ ବିଡ୍ଟା ପାଇବାକୁ ମାନେ ପାଇବାଟା ହିଁ ଠିକ। ଦଶ ହଜାର ଦଶ ହଜାର ଦି ବର୍ଷ ଆଡମିସନ ଠିକ
ଆଛା ତମର ପ୍ରାକ୍ଟିକାଲ୍ ହରୀକା କିଛି ରହୁଛି ନା ନାହିଁ?
ପ୍ରାକ୍ଟିକାଲେ ଲେଖି ଲେଖି ହାତ ପେନ୍ ହେଇଯାଉଛି।
ତମେ ମାନେ ବି ଦଉଛ ପ୍ରାକ୍ଟିକାଲ ନା?
ହଁ ପ୍ରାକ୍ଟିକାଲରେ ଦିଆ ହଉଛି ଆଉ ଫାଷ୍ଟ ଥର ଲାଷ୍ଟକୁ ପ୍ରାକଟିକାଲ ଦିଆହେଇଥିଲା ଏଥରକ ଏକଜାମ୍ ପୂର୍ବରୁ ଦିଆହବ ପ୍ରାକ୍ଟିକାଲ୍।
ଆ କେତ୍ ଦି ମାନେ କେତେଟା ଲେଖିବାକୁ ପଡିବ କେତେଟା ପେପର ପାଇଁ?
ହଁ ଏଇଟା ଆମର ଥିଲା ଚାରିଟା ପେପର ଅଛି କିନ୍ତୁ ଲେଖା ହଉଛି ଇ ଇ ଦଶଟାରେ ଦଶଟା ପେପରରେ ଲେଖା ହଉଛି ପ୍ରାକ୍ଟିକାଲ୍। ବିରକ୍ତିଆ ଲାଗି ଯାଉଛି। ଫେରେ ଲେଖ ଲେଖି ଏଇ ଯୋଉ ପ୍ରାକ୍ଟିକାଲ।
ଏଇଟା ବି ତୋର ସେକେଣ୍ଡ ସେମିଷ୍ଟାର।
ହଁ ମୋର ଏଇଟା ସେକେଣ୍ଡ ସେମିଷ୍ଟାର।
ଏଇଟା ସରିଲା ପରେ ଆଉ ଦି ଥର ଯିବୁ?
ଆଉ ଦି ଥର ଆଉ ଦିଟା ଏଇଟା ଫାଷ୍ଟ ଇୟର ସରିବ।
ହଁ ହଁ ଟ୍ରେନରେ ଫେରେ ଯାଉଛ ନା?
କହନି ଟ୍ରେନ ରେ ଯୋଉ ବୋରିଂ ଲାଗୁଛି ଏକା ବସିଛି ଚିହ୍ନା ଜଣା ଥିଲେ ସିହନା ସେ ପକାନ୍ଦ ଯଦି ପା ପାଖାପାଖି ଗୋଟେ ହୁଅନ୍ତା ସେ ପାଖାପାଖି କିଛି କହୁନି।
ତମ ପିଲାଙ୍କର ଗୋଟା ଟି ରଖନ୍ତି ନି କି।
ହ ନା କାର କୋଉ ବଗିରେ ପଡୁଛି ଠିକ ଠିକଣା
ଓହୋ
ଏମିତି ପକେଇଲେ କିଏ କାହା ସହିତ ଚିହ୍ନି ହବ କେତେକ ଜଣଙ୍କୁ ଚିହ୍ନି ପାରିବ କି ସେମିତି
ହଁ ଆମର ଜଣେ ପିଲା ବି କହୁଥିଲେ ଖାଲି ତ ଦିଦି ଟିକେ ପଚାରିବେ ଦେଖି ସେ କେମିତି କଣ କରୁଛନ୍ତି। କେତେ ଟଙ୍କା କଣ ଖର୍ଚ୍ଚ ହଉଛି ନହେଲେ ଆନ୍ଧ୍ରା ବିିଇଡି ହବ ବୋଲି କରିଦବା। ମୁଁ କହିଲି ହଁ ମୁଁ ବି ସେଇ ପ୍ଲାନରେ ଅଛି ଯଦି ମୁଁ କହିଲି ମୁଁ ବି ସେଇ ପ୍ଲାନିଙ୍ଗ ରେ ଅଛି ଆନ୍ଧ୍ରା ବିଇଡି କରିଦେବି ବୋଲି
ହୁଁ ସେମିତି କରିଦବ ମିଶିକି ଗଲା ବୁଝା ବୁଝିକି ଗଲା ଟ୍ରେନ କଥା ବୁଝିଲା ସବୁ। କିଛି ନା ଟେନସନ ଏମିତିରେ ଯାଇକି କେତେ ଜଣ ସାଙ୍ଗରେ ମିଶି ବାକି ମୁଁ ମିଶି ଯାଇଛି ଯୋଉ ସେମାନେ ଦି ଜଣ ବହୁତ ଭଲ ପୁରୀର ଯୋଉ କିଛି ପ୍ରୋବ୍ଲେମ ନାଇଁ ଯାହାହଲେ ବି ମତେ ସେ ଗୋଟେ ଥର କରିକି ଆସନ୍ତି ନା ସେ ଦିଦି ଯିଏ ହେବେ। ତ କିଛି ବି ପ୍ରୋବ୍ଲେମ ରହୁନି। ଆରାମ ସେ ହେଇଯାଉଛି ଯାହା ଯେ ଯୋଉଠି ଡାଉଟ୍ ପଚାରିଲେ ବି ସେ କହି ଦଉଛନ୍ତି। ଏମିତି ସଡ଼ନ କାହା ସହିତ ମିଶି ହବନି। ଟାଇମ୍ ଟେକିଂ ଦରକାରେ। ଏବେ ଏକ୍ଜାମ ଦେଇ ଯାଉଥିବୁ ଏକଜାମ୍ ଟେନସନ ଥିବ ନା କା ସହିତ କ୍ଲୋଜଲି ମିଶୁଥିବୁ।
ହଁ ସେଇଟା ହଉଛି ପ୍ରୋବ୍ଲେମ ଭଲରେ ଆଗୁଆ ଟିକେ ମିଶି ଯାଇଥିବ ହଁ କିଛି କଥା ନାହିଁ ଗଲୁ ସାଥି କି ଆସି ସବୁ ସାଙ୍ଗ ସାଙ୍ଗ ହେଇକି ଭଲ
ହୁଁ
ଆଉ ସେଠି କେମିତି କଣ ଖାଇବା ପିଇବା କେମିତି ଆନ୍ଧ୍ରାରେ।
ସେ ଏ ଖାଇବା କଥା କହନି ଅରୁଆ ଅରୁଆ ଖାଇବେ ଯେମିତି କୁମ୍ଭକର୍ଣ୍ଣ ଖାଇଲା ଭଳିଆ ଖଣ୍ଡେ ଖାଇବେ ତା ଖଟା ପାଣି ତାଙ୍କର ଆମ ପଟ ଡାଲମା ଭଳିଆ ତାଙ୍କର ଡାଲମା ନୁହେଁ। ଆ ଗୋଟେ ଅଲଗା ଟାଇପ ର ଡାଲମା ଆଉ ତାଙ୍କର ମାନେ ଗୋଟେ ସବ ପାଚି ହେଇଥିବା ମାନେ ସେ ଗୋଟେ ଟାଇପର ଶାଗ ଭଜା କେବଳ ଶାଗ ମିଶେଇଥିବେ କି ଆଳୁ ଭଜା କେବଳ ଆଳୁ ଆମେ ଯୋଉ ଆଳୁ ପୋଟଳ କି ଆଳୁ ଝୁରଙ୍ଗ ଏଇଟା ସବୁ ମିଶେଇ ଦଉଛେ ତାଙ୍କର ସେମିତି ନାହିଁ। ଆ ଝୁଡଙ୍ଗ ମାନେ କେବଳ ଝୁଡ଼ଙ୍ଗ। ତାଙ୍କର ମାନେ ତେଲ ମସଲା ଟିକେ ଅଧିକ।
ଅଧିକ ନା କମ।
ହଁ ଅଧିକ ଲାଗୁଛି ମୁଁ ତ କେବେ ଖାଇନି। ମୁଁ ମତେ ଦେଖୁଥିଲି ଯୋଉ ତେଲ ଟା ଟିକେ ଅଧିକ ଭଳିଆ ଲାଗୁଥିଲା। ଆମେ ଯେହେତୁ ଆମ ଓଡ଼ିଶାରେ ଯାଆନ୍ତି ରୋଷେଇ କରିବାକୁ ତ ମୁଁ କେବେ ଖାଇନି। ଆମର ସବୁ ଓଡ଼ିଶା ଖାଇବା ଆମେ ଖାଉଥିଲୁ ସେମାନେ ଯୋଉ ଆଣନ୍ତି ଖାଇବା। ତ ସେଇଥିରୁ ମୁଁ ଦେଖିଛି ମାନେ ଗୋଟେ ଯୋଉ ପାନ ଜରି ନୁହେଁ ପାନ ଜରିରେ ଯେ ଦେଇଥିବେ ଯେ ସେତିକୁ ତିରିଶ ଟଙ୍କା। ତା ଗୋଟେ ବାର୍ଗେନ କରିପାରିବନି ତମେ। ବାକି ଏଜୁକେଟେଡ୍ ଲୋକ ଗୁଡ଼ା ତାଙ୍କ ପଟେ ପ୍ରାୟ ଏଜୁକେଟେଡ୍ ମାନେ ଗୋଟେ ଆଇସ୍କ୍ରିମ ବାଲା ମୋ ସାଙ୍ଗରେ କଥା ହେଲା ଇଂଲିଶ ଟୁ ଇଂଲିଶ କଥା ହେଲା ମୁଁ ବି କନଫ୍ୟୁଜ ହେଇଯାଉଥିଲି ଇଂଲିଶ ରେ କଣ କହିବି ତାକୁ।
ଦୋକାନ ଦେଇଛନ୍ତି କିନ୍ତୁ ତାଙ୍କର ଏଜୁକେଟେଡ ଆମ ଓଡ଼ିଶାରେ ତ ତାଙ୍କର ଏଜୁକେଟେଡ ଭଲ ଅଛି। ଏଯୁକେସନ ସମସ୍ତଙ୍କର ପ୍ରାୟତଃ। ହୋଟେଲ ବାଲା ଗୁଡ଼ା ଆଇସ୍କ୍ରିମ ବାଲା ଗୁଡ଼ା ଇଂଲିଶ କଥା ହଉଛନ୍ତି ମାନେ ଭାବୁଥା କିମିତିକା କ୍ୱାଲିଟୀ ଅଛି ତାଙ୍କର।
ତାହେଲେ ମାନିବାକୁ ପଡ଼ିବ ତାଙ୍କୁ।
ହଁ ବା ଅଟୋ ବାଲା ଗୁଡା ସେମାନେ ସେତେ ନାନ୍ତି ସେମାନେ ସେପଟେ ଲାଙ୍ଗୁଏଜ ଆମେ ବୁଝିପାରୁନୁ ନା ଆମ ପଟେ ଲାଙ୍ଗୁଏଜ ଯୋଉ ଇଂଲିଶ ରେ କହିଲା ଆମେ ଟିକେ ବୁଝିବୁ ମୁଁ ତ ହିନ୍ଦୀ ଆଗରେ ବୁଝିନି ସେମାନଙ୍କ ସାଥିରେ କଣ କଥା ହେବି ମୁଁ କଥା ନି ଖାଲି ଆଇସ୍କ୍ରି ହଁ ରଖେ